ହଁ ମୁଁ ପଚାରିଥିଲି କି ଆପଣ ଏବେ ଫାଙ୍କା ଅଛନ୍ତି?
ହଁ ମୁଁ ଫ୍ରି ଅଛି ଏବେ। କଣ କୁହନ୍ତୁ।
ମୁଁ ସେ ପଚାରୁଥିଲି କି ଆପଣ
ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ କୁହନ୍ତୁ।
ଆପଣଙ୍କୁ ଶୁଭୁନି କି ମୋ ଆବାଜ?
ହଁ ଶୁଭୁଚି ତ ମୁଁ କହୁଛି ଆପଣଙ୍କୁ।
ହଁ ମୁଁ ସେ କଥା ପଚାରୁଥିଲି ଆପଣଙ୍କୁ ବୋଧେ ଶୁଭୁ ନଥିଲା କି କଣ।
ନା ନା ମତେ ଶୁଭୁଛି ମୁଁ ଆପଣଙ୍କୁ କହୁଛି ପା।
ଓହୋ। ମୁଁ କହୁଥିଲି କି ମୁଁ ଏବେ ହିଁ ଆପଣଙ୍କର ଯୋଉ ଘର ପାଖ ବାରଙ୍ଗ ସେଠି ଯୋଉ ନନ୍ଦନକାନନ ଅ ଛି ସେଇଠୁ ମୁଁ ଏଇ ଦି ସପ୍ତାହ ହବ ବୁଲିକି ଆସିଥିଲି।
ନନ୍ଦନକାନନ ଯାଇଥିଲେ?
ହଁ ହଁ।
ଏ ଖରା ଦିନେ କେମିତି ନନ୍ଦନ କାନନ ଗଲେ ବୁଲିବାକୁ ଆପଣ ଏ ଖରା ଯୋଉ ହଉଚି। ଆପଣ ହାଲିଆ ହେଇ ଯାଇଥିବେ।
ହଁ ଆମର ନା ଆକଚୁଆଲି ସେପଟେ ଇଣ୍ଟର୍ନସିପ ପଡିଥିଲା। ତ ସେଇଟା ଯେହେତୁ ଜଲଦି ସରିଗଲା ଏଗାରଟା ପୂର୍ବରୁ ତ ସେଇ ଠୁ ଆମେ ନନ୍ଦନକାନନ ଟିକେ ବୁଲି ଆସିଲୁ। ଆଉ ଖରା ଯୋଉ ଭଳିଆ ହଉଛି ଆମେ ସହଜରେ ବି ହାଲିଆ ହେଇଯାଇଥିଲୁ ହେଲେ ଆମକୁ ସମୟ ମିଳିଲା ତ ସେଇଠୁ ସେଥିପାଇଁ ପଳେଇଥିଲୁ ଆଉ।
ଆଚ୍ଛା ତମେ ନନ୍ଦନକାନନ ସବୁ ଜନ୍ତୁ ମାନଙ୍କୁ ଦେଖି ପାରିନଥିବ। କାରଣ ଯୋଉ ଜୋର ଖରା ହେଲେ ଜନ୍ତୁମାନେ ତାଙ୍କ ଗୁମ୍ଫା ଭିତରୁ ପଶିଯାଉଥିବେ। ମାନେ ଛାଇରେ ରହିଯାଉଥିବେ ଆପଣ ଠିକ ସେ ଦେଖି ପାରିନଥିବେ।
ନାଇଁ ନାଇଁ ମୁଁ କହିବି ଆମେ ବେଶୀ ପକ୍ଷୀ ମାନଙ୍କୁ ଦେଖ ଖିଚୁ। କାରଣ ତାଙ୍କର ଯୋଉଠି ରହିଛନ୍ତି ସେଇଠି ସେମାନେ ପାଣି ଟାଇପ ର କରିଦେଇଛନ୍ତି। ଆଉ ବସିବା ପାଇଁ ଡାଳ ଟାଇପ ର କରିଛନ୍ତି, ଆଉ ମେନ୍ କଥା ଥା ତା ଉପରେ ଜାଲି ଟାଇପ ର ଟିକେ ପକେଇ ଦେଇଛନ୍ତି, ତ ମତେ ଲାଗୁଛି ସେଇ ଜାଲି ଯୋଗୁ ସେମାନଙ୍କ ପାଖକୁ ଏତେ ଖରା ବାଜୁନଥିବ, ସେ ଜାଲି ଭିତର ଦେଇକି ଟିକେ ମାନେ ଲାଇଟ ସୂର୍ଯ୍ୟ କିରଣ ଆସୁଥିବ, ହେଲେ ସେ ଯୋଉ ଗରମ ଟା ସେଇଟା ବୋଧେ ଆସୁନଥିବ।
ନ ତଥାପି ଖରା ଲାଗୁଥିବ, ପାଣି ଜଳ ଅଂଶ ଅଛି ମାନେ ସେମାନେ ପାଣି ରେ ଇଏ ହେଇଯାଉଥିବେ। ଗାଧୋଇ ପଡୁଥିବେ, ଚଳନ୍ତା ପାଣି ରଖିଥିବେ, ତାପରେ ନଦର କାନେ ପାଣି ବି ସ୍ପ୍ରେ କରାଯାଏ। ପଶୁ ପକ୍ଷୀ ମାନଙ୍କୁ ପାଣି ସ୍ପ୍ରେ କରନ୍ତି, ପାଣି ଛାଡନ୍ତି ସେମାନେ ତା ଭିତରେ ସେ ପାଇଁ
ହୁଁ, ଆଉ ତାପରେ ତ ଆମେ ଯାହା ଦେଖିଲୁ ଭାଲୁ ଅଧି କ ଅଛନ୍ତି, ତା ତଳକୁ ଅଛନ୍ତି ଅଧିକ ହରିଣ। ହରିଣ ମୁଁ ଯେତିକି ଜାଣିଛି, ହରିଣ ଆଉ ଗୋଟେ ବଡ ବଗଟେ, ଏଇ ଦିଟା ଅଧିକ ଥିଲେ ବାଘ ମୋ ଜାଣିବାରେ ଦିଟା ହିଁ ଅଛନ୍ତି, ସିଂହ ବି ଦିଟା। ଅଛନ୍ତି ଆଉ ଭାଲୁ ବୋଧେ ଚାରି ପାଞ୍ଚଟା ଥିଲେ, ସେମାନଙ୍କ ଙ୍କ ପାଇଁ ମୁଁ ଯାହା ଛୋଟ ବେଳେ ଯାଇଥିଲି ଆଉ ଏବେ ଯାଇଥିଲି। ଥିଲେ ମୋର ଯାହା ମନେ ଅଛି, ସେ ଯୋଉ ଭାଲୁ ଆଉ ବାଘରେ ବା ଜାଗା ଗୁଡା ଆଉ ସମସ୍ତେ ବି ରହିବା ଜାଗା ଗୁଡା ଚଢେଇ ଇ ସବୁ, ସେଗୁଡାକ ଏବେ ଡେଭଲପ କରିକି ପୁରା ନୂଆ ପ୍ରକାରର କରିଦେଇଛନ୍ତି। ମାନେ ଯେମିତି ଆପଣ ବାହାରକୁ ଯିବେ ଧର ଙ୍କର ସେଠି ଯେମିତି କରିଥିବେ ମାନେ କାଚର, ସେମିତି କରିଛନ୍ତି। ହେଲେ ଆଉ ଗୋଟେ ଭଲ କଥାଟା ଲାଗିଲା, ହେଲେ ସେ କାଚର ଉପରେ ଯୋଉ ଛାତ ଟା କରିଛନ୍ତି ଆମର ଯେମତି ମାନେ ଯୋଉଥିରେ ଆମର ଆସନ ଯେମତି ବୁଣା ହୁଏନି ଠିକ୍ ନୁହଁ ଆଉ କ ସେଇ ଟାଇପ ର ବଡ ବଡ କରିକି, ତା ଉପରେ ରଖିଛନ୍ତି, ମତେ ସେଇଟା ଦେଖ ବହୁତ ଭଲ ଲାଗିଲା କି -ସେମିତିକା ଟାଇପ ର କରିଛନ୍ତି।
ନାଇଁ ସେଗୁଡ଼ା ସବୁ ଯୋଉ ଭିଣା ଚେର ଥାଏ, ଯୋଉଟା ଥଣ୍ଡା ରହିବା ପାଇଁ, ଖରାପ ପଡ଼ିଲେ ବି ଥଣ୍ଡା ରହିବ। ସେଇଟାକୁ ଦିନେ ବେଳା ପାଣି ସ୍ପ୍ରେ କରିଦେଲେ ଯେ ଦିନମାନ ସେଟା ଥଣ୍ଡା ରହିବ, ଓଦା ରହିଥିବ। ଆଉ ଯୋଉ କହିଲେ ଦିଟା ବାଘ ଲ ବାଘ ତ ନଦନ ବହୁତ ବାଘ ଅଛନ୍ତି, ସେ ଖରା ଯୋଗୁ ସେମାନେ ଗୁମ୍ଫା ଭିତରେ ରହିଯାଉଥିବେ? ଗଛ ଛାଇ ତଳେ କୋଉଠେ ବସି ଯାଇଥିବେ, ବହୁତ ସାରା ବାଘ ଅଛନ୍ତି ସେଠି।
ହଁ ସେଇୟଆ ହେଇଥିବ ବୋଧେ, କାହିଁକି ନା ଆମେ ଦିଟା ହିଁ ବାଘ ଦେଖୁଛୁ, ଗୋ ଗୋଟେ ବାଘ ତ ଜଷ୍ଟ ଆସିକି ପଳେଇଲା, ତାପରେ ଆଉ ଗୋଟେ ବାଘ ଟା ମାନେ ସେଇ ସେଠି ମାନେ ସେ ଚାଲୁଛି ଯେମିତି ପହରା ଦବା ଟାଇପ ର, ସେଇଠି ସେ ଗର୍ଜନ କରୁଛି। ଏପଟ ସେପଟ ଯାଉଛି, ତାପରେ ପାଣି ଟିକେ ଯାଇକି ପିଇ ଦଉଛି। ଏମିତି ସେ କରୁଥିଲା ଆଉ।
ହଁ, ବଣ ମଣିଷ ଦେଖିଛନ୍ତି ଥିଲା ଏଠି, ବଣ ମଣିଷ?
ମୁଁ ବୁଝିପାରିଲିନି।
ମାନେ ବଣ ମଣିଷ ଅଛନ୍ତି ନନ୍ଦନ କାନନ ରେ
ହଁ ହଁ ହଁ
ଯୋଉଟା କି ସିମ୍ପାଜୀ କହୁଛନ୍ତି ସିମ୍ପାଜୀ।
ହଁ ହଁ ଆମେ ଗୋଟେ ଦେଖିଛୁ ମାନେ ଏତେ ଗୋଡଟାକୁ ଦେଖିନୁ, ହେଲେ ଗୋଟେ ଛୋଟଟାକୁ ଦେଖିଛୁ, ସେ ପୁରା ଡାଳରୁ ଡାଳ ପୁରା ଏତେ ଭଲସେ ଡେଇଁକି ଯାଉ ଥିଲା, ମାନେ ବହୁତ ଜଲଦି ବି ସେ ଯାଉଛି, ଆଉ ଜାଣିଛନ୍ତି ନା? ଯୋଉ ମାଙ୍କଡ ମାନେ ସେଇଠି ଅଛନ୍ତି?
ସେମାନେ ଆମକୁ ସେଥିପାଇଁ ମନା ଗଲେ କି ପ୍ୟାକେଟ ଜିନିଷ ନେଇକି ଯିବନି। ମାନେ ଚରକର ତମେ ବ୍ୟାଗ, ମାନେ ସେଥିରେ ବି ନେଇକି ଯାଇଛ, ଜରି ବ୍ୟାଗ୍ ନୁହଁ, ଯୋଉ କାନ୍ଧଗଳା ବ୍ୟାଗେ କି ହାତଗଳା ବ୍ୟାଗେ? ସେଥିରେ ବି ତମେ ଯଦି ପ୍ୟାକେଟ ର କିଛି ଜିନିଷ ନେଇକି ଯାଇଚ ସେମାନେ କେଜାଣି କେମିତି ଜାଣି ନେବେ ସେଗୁରାକ ଛଡ଼ାଇଦେବେ। ଗୋଟେ ମାଙ୍କଡ ତ ସେଇଠି ବସିକି ନିଜେ କୁର୍କୁରେ ପ୍ୟାକେଟ ଚିରିକି ତାକୁ କୁର୍କୁରି ଖାଉଥୁଲା।
ଅଁ ମାଙ୍କଡ ତ ଦାନ୍ତରେ କୁର୍କୁରି ପାକେଟେ ଛିଡେଇ ଦେଇକି ବସିକି ମଣିଷ ଭଳିଆ ଖାଇବେ। ଆଉ ତମ ଦିନିଷ ଦେଖିଦେଲେ ଖାୟା ଦିନିଷ ସେମାନେ ତମକୁ ଅ ତମ ହାତରୁ ଛଡେଇ ଆଣିବେ। ତମେ ତ ଆ କଇପାରିବନି ବାଧ୍ୟ ହେଇକି ଦବ ଆଉ।
ହଁ ପରା। ଆଉ ସେମାନେ ତ ମାଙ୍କଡ ବି ବହୁତ୍ ପରିମାଣରେ ସେଇଠି ଏମିତି ବୁଲୁଥିଲେ। ଆଉ ଓଟୋ ପକ୍ଷୀ ବି ଦି, ତିନ୍ ଟା ସେଇଠି ଅଛନ୍ତି ଆମେ ଦେଖିଚୁ।
ଆଉ କଉତିଲେ କଣ କି ଆପଣ ଜେବ୍ରା ଦେଖିଚନ୍ତି ଜେବ୍ରା?
ହଁ ହଁ ଜେବ୍ରା ଥିଲା ଜିରାଫ୍ ଥିଲା। ବହୁ ସାରା ସେମିତି ଥିଲେ ମାନେ ଜିରାପ୍ ତ ଆମେ ଦିଟା ଦେଖିଚୁ ତାହେଲେ ଜେବ୍ରା ସେଇ ତିନ୍, ଚାର୍ ଜଣ ଥିଲେ ସେଇଠି।
ଜେବ୍ରା ଟା ଆକ୍ଚ଼ଲ ତା କଲର ଦେଖିଲେ ଭାରି ଭଲ ଲାଗେ। ଆଁ ତାର ଯୋଉ କଲର ସବ୍ ଗାର୍ ଆଁ ଗାର ପଡିଥିବ ସେ କଲର ଟା ବହୁତ୍ ବଢିଆ ଲାଗେ ଦେଖିଆକୁ ଦେଖିଚ
ହଁ ସେଇଠି ତ ଆମର ଜେବ୍ରା କ୍ରସିଂ ସେମିତିକା କରିଦେଇଚନ୍ତି ତାରି କଲମ୍। କୁ ନେଇକି ତାରି ମାନେ ଲାଞ୍ଜ ଟାଇପ୍ ର ତା ଗୋଡ ଟାଇପ୍ ର ସେମିତି ପୁରା ଏମିତି ହିଁ ଧଳା, କଳା ଏମିତି ହେଇଥିବ।
ଆଚା ହରିଣ ଦେଖଥିବେ ହରିଣ ବିଭିନ୍ନ ପ୍ରକାର ହରିଣ ମାନେ ବଡ ବଡ ଶିଂଗ ଥିବ ଗୋଟେ ଗୋଟେ ଅଳ୍ପ ଛୋଟ୍ ଟ ସିଂଗ ଥିବ ଆଁ ବହୁତୁ ହରିଣ ଗୁଡା ବହୁତ ଥାନ୍ତି ତା ଭିତରେ।
ହଁ। ଆଉ ଗୋଟେ ଥିଲା ନୀଲକ୍ରାଏ ଗାଈ ମୁରୁଗ୍ ସେଟା ବି ଆମେ ସେଇଠି ଦେ ଖିଚୁ ତାର ବି ତ ବହୁତ୍ ବଡ ବଡ ସିଂଘ ଥିଲା ତାର।
ଆଚ୍ଛା ଜଳହସ୍ତି ଦେଖିଚ଼ନ୍ତି ଜଳହସ୍ତି?
ହଁ ଜଳହସ୍ତି ଟି ଆମେ ଦେଖିଚୁ।
ତେଣ ସେ ପାଣି ଭିତରେ ବୁଡିଥିବେ ପୁଣି ଉଠି ପଡିବେ ପୁରା ଉପରକୁ ଭାସ୍ ସିକି ରହିଥିବେ ଗୋଟେ ଗୋଟେ ଉପକୁ ଉଠିକି ଆ ତାନ୍ତି ଉଁ ଆଉ ତା ଭିତରେ ତ ଆପଣ ବହୁ ସାରା କୁମ୍ଭୀର ଦେକତିବେ?
ହଁ କୁମ୍ଭୀର ତ ଆମେ ଦେଖିଚୁ କୁମ୍ଭୀର ଗୋଡା ସେମିତି ତାଙ୍କର ଯୋଉ ଥିଲା ଜାଗା ସେଇଠୁ ସେମିତି ଉଠିକି ପଳେଇ ଆସୁଥିଲେ ପୁଣି ପାଣି ଭିତରୁକୁ ପଳଉଥିଲେ। ଅଁ ତାପରେ ଆମେ ଯୋଉ ଦେଖିନୁ ମୟୂର ଧଳା ମୟୂର ବି ଦେଖିଚୁ। ସେ ପୁରା ସେମିତି ପୁରା ଧଳା ଥିବ ଯେମିତି ଅଲଗା ମୟୁର ଥାନ୍ତି ଗୋଟେ ବ୍ଲୁ ଆଉ ଗ୍ ଗୀନ୍ କଲର୍ ସେମିତିକା ସେ ନଥିଲା।
ହଁ ମୟୂର ବିଭିନ୍ନ ଡିଜାଇନ୍ ଅଛନ୍ତି ତେଣୁ ମୟୂର ମୟୂର ବେଳେ ବେଳେ ତାଙ୍କ ପୁଚ୍ଛ ଖୋଲି ସେମାନେ ବେଳେ ବେଳେ ଥିବେ ଦେଖିଆକୁ ଭଲ ଲାଗେ ଆଉ ଫଟ ଫଟ ଉଠେଆଁ
ହଁ। ସେଇଟା ବି ଆମେ ଦେଖିଚୁ ସେମାନେ ଦି ଜଣ ସେମିତି ପୁଚ୍ଛ ଖୋଲିକି ଏମିତି ନାଚୁଥୁଲେ।
ତାନାଏ ମେଘ ଆସିଲେ ଅନ୍ଧାର ଏଲା ତାମାନେ ବେଶୀ ପୁଚ୍ଛ ଖୋଲିକି ନାଚନ୍ତି। ଆଉ ସେଟା ଦେଖିଆକୁ ବହୁତୁ ବଢିଆ ଲାଗେ। ଆଉ ବୋଟିଂ ଆଡେ ବୋଟିଂ ଆଡେ ଯାଇଥିଲେ?
ନାଁ ଆମେ ବୋଟିଂ ଆଡେ ଆଉ ଯାଇନୁ।
ଆଉ ଯାଇଥାନ୍ତୁ ଦେଖିଥାନ୍ତେ ସେ ଖରାଦିନେ ପାଣିରେ ଆ ବୋଟିଂ କରିଆ ପାଇଁ ବଢିଆ ଲାଗେ ଥଣ୍ଡା ଲାଗିବ। ଆଉ ବଢିଆ ଲାଗିବ ଆଉ ତାପରେ ରୋଗ ପିଏ ଅଛି ଯୋଉଟା ରୋଗିରେ ଯାଆନ୍ତି ଏପଟ ସେପଟକୁ।
ହଁ ହଁ ନା ନା ସେଇଟା ବି ଆମେ ଯାଇନୁ। ଆମେ ଖାଲି ନର୍ମାଲି ଏମିତି ବୁଲିକି ହିଁ ପଳେଇ ଆସିଲୁ।
ଖରା ଖରା ଯେହେତୁ ହଉଛି ତେଣୁ ବେଶୀ ସମୟ ବୁଲି ପାରିବେନି ଆଉ ଟାଏଡ ହେଇ ଯିବେ ଆଉ।
ହଁ। ଘର ହିଁ ଅଧିକ ହଉଥିଲା ତାପରେ ସେଠି କୁକୁଡା ଚିଆଁ ବି ବି ଥିଲେ। ତାପରେ ଆଉ ଗୋଟେ ରହିଲା ସେଠି ଥିଲା ଗୋଟେ ପୁରା ଆକ୍ୱାରିୟମ ଟାଇପ ର ବଡ ବଡ ମାନେ ଗୋଟେ ବଡ଼ ଜାଗାରେ ପାଳତିଚନ୍ତି। ସେଠି ବହୁତ ସାରା ମାଛ ରଖିଛନ୍ତି ଆକ୍ଵାରିୟମ ଭିତରେ। ବହୁତ ସୁନ୍ଦର ଦେଖା ଯାଉଥିଲା ସେଇ ରୁମଟା।
ଆ ଆପଣ ଆଉ ବଟିନକାଲା ଗାର୍ଡେନ ଆଡେ ଯାଇନଥିବେ।
ନା ନା ଆମେ ସେଇଆଡେ ଯାଇନୁ ଆମେ ଖାଲି ନନ୍ଦନକାନନ ବୁଲିକି ହିଁ ପଳେଇଆସିଲୁ।
ବଟିନିକାଲ ଗାର୍ଡେନ ଶୀତ ଦିନ ଫିତ ଦିନେ ବୁଲିବାକୁ ଗଲେ ଭଲ ଲାଗିବ। ଫଟ ଫଟ ଉଠେଇବେ ଏ ଖରାଦିନେ ଆପଣ ହାଲିଆ ହେଇଯିବେ। ଆଉ ଏ ଖରାରେ କୁଆଡେ ବୁଲି ପାରିବେନି କଷ୍ଟ ହବ। ଆଉ ଯାଇଥିଲେ ତ ବୁଲିକି ଆସିଲେ ଭଲ ଜାଗା ସବୁ ଆ ଆଉ ସବୁ କଣ ଦେଖିଲେ?
ଆଉ ଭାଲୁ ଯୋଉ ଚାରି ପାଞ୍ଚଟା ଥିଲେ ତିନିଟା ଭାଲୁ ସେମାନେ ନିଜ ନିଜ ମୁଣ୍ଡ ଉପରେ ମୁଣ୍ଡ ରଖିକି ଶୋଇଥିଲେ ଆଉ ଦିଟା ଭାଲୁ ସେମିତି ତାଙ୍କର ଏମିତି ଲଢା ଲଢି ଲାଗୁଥିଲେ ମଜାରେ।
ହୁଁ ହାତୀ ବି ଅଛନ୍ତି ତା ଭିତରେ ସିଂହ ସପାରି ଅଛି।
ହଁ ହଁ ଆମେ ହାତୀ ବି ଦେଖିଛୁ ସେ ଦିଟା ହାତୀ ଥିଲେ ସେମାନେ ତମ ବହୁତ ଦୂରରେ ରହିଛନ୍ତି ଆମେ ତାଙ୍କୁ ଦେଖିଛୁ। ଆଉ ସେ ଦିଟା ଲୋକ ବି ସେ ହାତୀଙ୍କୁ ଏମିତି ଗାଇଡ କରୁଥିଲେ। ସେ ହାତୀ ହାତୀ ଦିଟାକ ସେଇଠି ଥିଲେ ଆଉ ହଉ ମୁଁ ତାହେଲେ ଏବେ ରଖୁଛି। ଆଉ କେବେ ମୁଁ ଆପଣଙ୍କୁ ଫୋନ କରିବି ଆଉ।
ଠିକ ଅଛି ଠିକ ଅଛି।
ହଁ।